ହଁ ଭାଇ କଣ କରୁଛ?
ହଁ, ସେଇଭଳିଆ ଚାଲିଛି। ତୁମର ଏଥିରେ ନଅ ମିନିଟ୍ ଚଉତିରିଶ ସେକେଣ୍ଡ୍ ହେଇଛି। ଫେର୍ ବି ସେଇଠୁ ଷ୍ଟାର୍ଟ ହଉଛି।
ଆଚ୍ଛା ଆଚ୍ଛା। ଆଉ କୁଆ ହଁ, କୁଆଡେ ଯାଇଚ ବୁଲିବାକୁ?
ଆଁ ବୁଲିବାକୁ ଆଜି ତ ଯାଇଥିଲି ଘର ନିକଟ ପାଖରେ, ନେଁ-ଏ ଯିଏ କି ତୀର୍ଥ ସ୍ଥାନକୁ ଭ୍ରମଣ ଯାଇଥିଲି। ସେଠି ଆସିବା ସଙ୍ଗେ ସଙ୍ଗେ ଯେକି ଆମର ଆମର ଗୋଟେ ବାରି ଅଛି। ଯିଏ କି ଭଲ ମାନେ ଗଛ ମାନେ ବାଉଁଶ ଗଛ, କି କଇଁଥ ଗ ଛ ସବୁ ଅଛି। ସେଇଠି ଗୋଟେ ଲାଇନ୍ ଏବେ ଆମ ଘରେ କରେଣ୍ଟ୍ ବା ବିଦ୍ୟୁତ୍‌ ନାହିଁ। ସେଠି ଆଁ ବସିବା ଦ୍ଵାରା ମୁଁ ତମକୁ
ଆଚ୍ଛା, ଆଚ୍ଛା, ଭଲ ଲାଗେ। ବହୁତ ଭଲ ଲାଗେ ବି ସେ ବାହାରେ ଯାଇକି ଆମେ ଯୋଉ ପ୍ରାକୃତିକ ଅଁ, ଆମ ପରିବେଶରେ ଆମେ ସମୟ ଅତିବାହିତ କଲେ, ବହୁତ ଭଲ ଲାଗେ। ଆଉ, ସକାଳେ ଖାଇବା କଣ ହେଲାଣି ତମର ନା ହେଇନି କିଛି? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।